ହ୍ୟାଲୋ। ହ୍ୟାଲୋ।
ହଁ।
ହଁ ବନ୍ଧୁ ନମସ୍କାର।
ହଁ ହଁ ପଣାମ।
ହଁ ଆଉ ଏଟା
ନାଇଁ ସେଇ ତ କଥା ହେଇଥିଲେ ଆଉ ଆପଣ କଟିଗଲା କଣ।
କୋଉ ବିଷୟରେ ଆମ କଥା କୋଉ ବିଷୟରେ ଆମ କଥା ହୋଉଥିଲେ କହିଲେ।
ହଁ ଆମେ ଟିକେ ଦର୍ଶନ ଶାସ୍ତ୍ର ଉପରେ ପର୍ଯ୍ୟାଲୋଚନା କରୁଥିଲେ ଆଉ।
ହଁ
ତାପରେ ତମେ ତ କହିଛ ଅପେକ୍ଷା କର ବୋଲି ମୁଁ ଅପେକ୍ଷା ଟିକେ କରିଥିଲି ଆଉ।
ଆଚ୍ଛା ଆଚ୍ଛା।
ହଁ।
ଆଚ୍ଛା।
ହଁ କୁଅ।
ଆଚ୍ଛା ଦର୍ଶନ ଶାସ୍ତ୍ର ଆମେ ଯୋଉ କଥା ହଉଥିଲେ ଦର୍ଶନ ଶାସ୍ତ୍ର ବିଷୟରେ। ଦର୍ଶନ ଶାସ୍ତ୍ର ସମୟ ସମୟ ଅନୁସାରେ ବିକଶିତ ହୋଇଛି।
ହଁ ହଁ।
ହେଲାକି ଯେତେବେଳେ ସମୟ ସମୟ ସହିତ ମଣିଷର ବ୍ରହ୍ମାଣ୍ଡକୁ ସୃଷ୍ଟିକୁ ବୁଝିବାର ନଜରିଆ ଆଉ ବୁଝିବାର ତଥ୍ୟ ମାନେ ମିଳିଛି ମଣିଷକୁ ସମୟ ସମୟରେ ଅଧିକା। ତେଣୁ ସମୟ ସମୟରେ ଦର୍ଶନର ମଧ୍ୟ ବିକାଶ ହେଇଛି ହେଲା ଆ ହଁ ଦର୍ଶନର ବିକାଶ ହେଇଛି ଦର୍ଶନର ମୂଳ ପ୍ରଶ୍ନ ହେଉଛି ଯେ ମଣିଷ କେମିତି ସୃଷ୍ଟି ହେଲା? ଆମେ ଏଠିକି କେମିତି ଆସିଲୁ ଜଗତ କଣ ଜଗତ କିଏ ବନେଇଲା? ଈଶ୍ୱର କଣ ଆ ଜୀବନ ର ଉଦ୍ଦେଶ୍ୟ କଣ ଆମେ କାହିଁକି ଜନ୍ମ ହେଲୁ ଆମେ ଜନ୍ମ ହେବା ପୂର୍ବରୁ କୋଉଠି ଥିଲୁ। ମଲା ପରେ କୁଆଡେ ଯିବୁ ସେଇ ବିଷୟରେ ସବୁ ତାର ମୂଳ ଜିନିଷ ଯେତେଏଳେ ଆମର ଯେତେଏଳେ ପ ପ୍ରଥମ ପ୍ରଥମେ ଯେତେବେଳେ ଆମ ମଣିଷ ସଭ୍ୟ ହେବାକୁ ଲାଗିଲା ଇଏ ଲାଗିଲା ମଣିଷ ବ୍ୟବସ୍ଥିତ ହେବାକୁ ଲାଗିଲା।
ଆଚ୍ଛା ଗୋଟେ କଥା କହିବେ କି ସାଂଖ୍ୟ ଦର୍ଶନ ଯୋଗ ଦର୍ଶନ ଏଗୁରା ସବୁ କଣ ତା ଦେହରେ ଅଛି? ସେଗୁଡା ସବୁ କାଣ ଆର ପ୍ରକାର ନା କଣ?
ସାଂଖ୍ୟ ଦର୍ଶନ ନା ସାଂଖ୍ୟ ଦର୍ଶନ ନାଇଁ ସାଂଖ୍ୟ ଦର୍ଶନ ସେ ଯୋଉ ଏ ଜଣେ ବ୍ୟକ୍ତି ଦେଇଥିଲେ ସେ ତା ନାଁ ଅଛି ସାଂଖ୍ୟ ଦର୍ଶନ।
ହଁ।
ଚେମତି ମାନେ ଜଣେ ଜଣେ ବ୍ୟକ୍ତି ଦେଇଥିଲେ। ତା ନାଁ ହଉ ସାଂଖ୍ୟ ଦର୍ଶନ।
ହଁ ସେ ମାନେ ସେମାନେ ଦର୍ଶନ ସବୁ ପ୍ରକାର କିଛି ବି ଅଛନ୍ତି ଆଉ।
ପ୍ରକାର ଦର୍ଶନ କିଛି ନାଇଁ ଦର୍ଶନ ମାନେ ହଉଚି ଯେମିତି ଆମେ ଯଦି ଜୀବ ବିଜ୍ଞାନ ପଢିବା ଜୀବ ବିଜ୍ଞାନ ବି ଗୋଟେ ଦର୍ଶ ନରେ କାମ କରିବ ଦର୍ଶନ ମାନେ ସବୁ କିଛି। ଦର୍ଶନ ହଉଛି ମାନେ ସବୁ ର ଦର୍ଶନରୁୁ ହିଁ ସବୁ ଜିନିଷ ବାହାରିଚି। ଯେମତି ଯଦି କାଲି ଆମେ ଗୋଟେ ଯୋଜନା କଲୁ ଯେ ଆମେ ଗୋଟେ ଜେଗାକୁ ବୁଲିିଆକୁ ଯିବୁ ଆମର ଗୋଟେ ଦର୍ଶନ ଅନୁସାରେ ଆମେ କାମ କରିବା। ହେଲା କି ପ୍ରଥମେ ଏୟା। ପ୍ରଥମେ ଏୟା କରିବା ଦ୍ଵିତୀୟ ଏୟା କରିବା ତୃତୀୟ ପର୍ଯ୍ୟାୟରେ ଏୟା କରିବା। ଆମର ଗୋଟେ ଦର୍ଶନ ନେଇକିରା କାମ କଲୁ ସେଇଭଳିଆ ସିଏ ଯୋଉଟା ଦେଲେ ତାକୁ କୁହାହେଲା ସାଂଖ୍ୟ ଦର୍ଶନ।
ଓହୋ ହଁ ହଁ ଠିକ୍ ଅଛି ଆପଣ ଯୋଉ କହୁଥିଲେ କୁହନ୍ତୁ।
ତେଣୁ ସମୟ ସମୟ ସହିତ ମଣିଷର ଏ ବ୍ରହ୍ମାଣ୍ଡ କୁ ବୁଝିବାରେ ଆଉ ବୁଝିବାରେ ବିଭିନ୍ନ ପ୍ରକାର ତଥ୍ୟ ସମୟ ସମୟରେ ଆମର ବଢି ବଢି ଚାଲିଚି ତେଣୁ ତ ଆରମ୍ଭ ସମୟରେ ଦର୍ଶନର ଯାହା ଥିଲା ପରବର୍ତ୍ତୀ ସମୟରେ ତାହା ଚେଞ୍ଜ ହେଲା। ବୁଝିଲେ କି ଏବେ ବର୍ତ୍ତମାନ ଆମେ ଯେତେଏଳେ ପୂର୍ବ ଦର୍ଶନ ଆଉ ବର୍ତ୍ତମାନ ଦର୍ଶନକୁ ମିଶେଇ କଣ ଏବେ ଆମେ ବ୍ରହ୍ମାଣ୍ଡ ବିଷୟରେ ଜାଣିବା। ଚାହିଁବା ତେଣୁ ଆମକୁ କିଛି ନୂଆ ଦିଗ ପତି ଆମେ ଚିନ୍ତା କରିପାରିବା। ହଁ ସେତେବେଳେ ସେମାନେ ଭାବୁଥିଲେଯେ ପୃଥିବୀ ହଉଚି ସପ୍ ସବପାଟ ମାନେ ଭୂମି ପୁରା ଇଏ ଗୋଲ ନୁହେଁ ତେଣୁ ତାଙ୍କ ଚିନ୍ତାଧାରାରୁ ନେଇ ସେଦର୍ଶନ କଲେ।
ହଁ ହଁ।
ହେଲାକି ଭୌତିକ ଜିନିଷ ସିଏ ଭାବୁଥିଲେ ଭୌତିକ ଜିନିଷ ଏତିକି କିନ୍ତୁ ଭୌତିକ ଜିନିଷ ଆହୁରିବି କି ଏଇ ଅଛି ହେଲାକି
ତାରେ ସେଇରା ସବୁବି ଆହୁରିବି ବାହାରିଚି।
ହୁଁ ସେଇଥିରେ ତାକୁ ନେଇକିନା ଯ ଦର୍ଶନ ଟାଇମ୍ ଟୁ ଟାଇମ୍ ଟୁ ଟାଇମ୍ ବିକଶିତ ହେଇଚି। ସମସ ସମୟ ସମୟରେ ସେପରିବର୍ତ୍ତନ ହେଇଚି ଆଉ।
ହୁଁ ସେଇଟା ଗୋଟେ ନିଶ୍ଚିତ ରୂପେ ଇଏ କଥା କାହିଁକିନା ଯୋଉ ସମୟରେ ଯାହା ଅଛି ତାହାକୁତ ନେଇ ଚିନ୍ତା କରାଯିବନା।
ହଁ ତେଣୁ ଗୋଟେ ଭୌତିକ ଦର୍ଶନର ଜଣେ ଅଛନ୍ତି କାଣ୍ଟ ମହାଦେବ ବୋଲି ଜଣେ ଅଛନ୍ତି।
ହଁ ଆଚ୍ଛା ହଁ ମୁଁ ତାଙ୍କ ବିଷୟରେ ଅବଗତ ଆଗରୁ ଥିଲି ଟିକେ।
ହଁ ସିଏ ଗୋଟେ ଦର୍ଶନ ଦେଇଥିଲେ ସତ୍ୟ କଣ ଆମେ କେବେବି ଜାଣିପାରିବାନି। ଆମକୁ ଲାଗୁଚି ଆମେ ଜାଣିଛେ କିନ୍ତୁ ଆମେ ଆକ୍ଚୁଆଲି ଜାଣିପାରିବାନି ଯେମିତି ଯଦି ମୁଁ ତମକୁ ଦେଖଉଚି ତମ ହାତରେ ମୁଁ ଗୋଟେ ବଲ୍ ଧରିଚି ତମେ କହିବଯେ ମୁଁ ବଲ୍ ଧରିଚି ବୋଲି ତମେ ଏଟା କୋଉ ଆଧାରରେ କହୁଚ ନା ଆଲୋକ ମୋ ବଲ୍ ଉପରେ ପଡ଼ି କିନା ପ୍ରତ୍ୟାବର୍ତ୍ତନ ହେଇକିନା ତମ ଆଖି ଗଲା।
ଆଖିରେ ପଡ଼ିଲା ହଁ।
କି ପଢିବା ଦ୍ଵାରା ତମେ ଜାଣିଲ କିନ୍ତୁ ଆଲୋକ ଯାଉଚି ଯୋଉ ତମ ଆଖିକି ତାଭିତରେ ସେକିଛି ସମୟ ନଉଚି।
ହଁ।
ହେଲା ସେସମୟ ଭିତରେ ସେଟା ଚେଞ୍ଜ ହେଇଯାଇଛି ହେଇଯାଇପା ଥାଇପାରେ ତେଣୁ ତମେ କହିପାରିବନିଯେ ଆମ ହାତରେ ମୁଁ ବଲ୍ ଧରଚି ବୋଲିି।
ହୁଁ ଇଏ ସବୁ ବହୁତ୍ ଗଭୀର କଥା।
ହଁ ଗଭୀର କଥା ଆଚ୍ଛା ହଁ। ସେ କହୁଚି ଆମେ ତମକୁ ତମ ତମେ ସକାଳୁ ଉଠିଲା ବେଳକୁ ଁ ତମେ ଯଦି ସକାଳୁ ଉଠିଲା ବେଳୁ ଦେଖୁଚଯେ ତମ ଛାତରୁ ପାଣି ଗଳୁଛି ତମ ଘର ପାଖ ଚାଳରୁ ପାଣି ଗଡୁଛି। ତମେ ଏଠି ଅନୁମାନ କଲେଯେ ବର୍ଷା ହେଇଥିବ ବୋଲି। କିନ୍ତୁ ବର୍ଷା ହେଲା ବେଳେ ତମେ ଦେଖିିନା।
ନାଁ।
ତମେ ତମ ଜୀବନର ଯାହାବି ମାନେ ଅନୁଭୂତି ଅଛି ଜ୍ଞାନ ଅଛି ତାକୁ ଆଧାରରେ ତମେ କହୁଚତ ବର୍ଷା ହେଇଥିବ କିନ୍ତୁଏଟା ସତ୍ୟ ନୁହେଁ ହୁଏତ କିଏ ପାଇପ୍ରେ ପାଣି ଢାଲି ପାରିଥିବ ସମ୍ଭାବନାତ ଅଛିନା ନାହିଁ।
ସମ୍ଭାବନା ଅଛି।
ସମ୍ଭାବନା ଅଛି କିନ୍ତୁ ତମ ସମ୍ଭାବନାକୁ ଆଡେଇକି ତମେ କହିବଯେ ନାଇଁ ବର୍ଷା ଅଛି।
ହଁ ନାଇଁ ସିଏବି ସେଇ ଯୋଉ ଦର୍ଶନ ଶା ପିତ୍ରବିତ୍ ମାନେ ଯେଉଁ କହିଯାଇଚନ୍ତି। ଏମିତି ଏମିତି କଥା କହି ଯାଇଚନ୍ତି ଏତେ ଗଭୀର ଯେ କିଛି ଲୋକ ସେଇ କଥାକୁ ବି ମାନେ ବୁଝିପାରିବେନି କି ହଁ ଏଇଟା ହେଇଥାଏ ପାରି ସେଇ କଥା ବା ସେଇ ପ୍ରଶ୍ନକୁ ବୁଝିପାରିବା ପାଇଁ ବି ବୋହୁତ ଜ୍ଞାନ ଦରକାର।
ହଁ ସବୁ ପ୍ରକାର ଦେଖା ଦେଖ। ତମେ ମୋ ଯୋଉ ଏଇ ମୋର ଏଇ ଉଦାହରଣଟି ବାହାର କରିଚ। ସବୁବେଳେ ଦିଏ ତମକୁ ମୁଁ ଯଦି ଦୁଇଟି ନମ୍ବର ଦେବି ଏକ ଆଉ ଦୁଇ ତାକୁ ତମେ ଓଲଟେଇ ପାଲଟେଇ କେତେଟା ନମ୍ବର ତିଆରି କରିପାରିବ ଦୁଇଟି ନମ୍ବର। ଏକ ଦୁଇ ସରି ଚାରୋଟି ନମ୍ବର ତିଆରି କରିପାରିବ। ଏକ ଏକ ଦୁଇ ଦୁଇ ଏକ ଦୁଇ ଦୁଇ ଏକ ସେଇଭଳି ମୁଁ ଯିିଦି ତମକୁ ଯଦି ତିନୋ ଟି ନମ୍ବର ଦେବି ସେଠାରେ ତମେ ସତେଇଶି ନା ଅଠେଇଶି ନମ୍ବର ତିଆରି କରିପାରିବ ଏଇଭଳି ଅ କରିଦେବି ତମେ କେତେ ହଜାରକୁ ପଳେଇବ ପାଞ୍ଚ ଦେଲେ ଲକ୍ଷ ସବୁ ପଳେଇବେ ଏଭଳିଆ ତମକୁ ଯଦି ଦଶଟି ନମ୍ବର ଦେବି ସେଟା ମାନେ ହବ ଖର୍ବ ଖର୍ବକୁ ପଳେଇବ ବୁଝୀଲେନା ସେଇଭଳିଆ ଆମେ ଯଦି ଯେତେବେଳେ କୌଣସି ସତ୍ୟକୁ ଖୋଜିବା ଯଦି ଆମ ପାଖରେ ଗୋଟିଏ ଦୁଇଟି ଏଇ ପୁରେ ଦିଗର ନଲେଜ ଥିବ ଆମେ ସତ୍ୟକୁ ଦେଖି ବାର ଆମର ଲିମିଟେଡେ ଏଥର ବି ଆମର ସତ୍ୟକୁ ଦେଖିବାରେ ଆମର ଅଳ୍ପ ସୀମା ଅଳ୍ପ ସୀମା ଭିତରେ ଆମେ ସତ୍ୟକୁ ଖୋଜିବା। ଯେତେବେଳେ ଆମେ ଭୂ ଯେତେଳେ ଆମ ଭୁଗୋଳ ପଢ଼ିବେ ଇତିହାସ ପଢ଼ିବବେ ଜୀବିଜ୍ଞାନ ପଢ଼ିବା ରାସାୟନିକ ବିଜ୍ଞାନ ପଢ଼ିବା ସବୁ ପ ସବୁ ପଢ଼ିଚନ୍ତି ଯେତେବେଳେ ଆମେ ସତ୍ୟକୁ ଖୋଜିବା ସେତେବେଳେ ଆମେ ସତ୍ୟକୁ ପାଇବାର ତରିକା ଅଲଗା ହବ।
ଯିବ ହଁ।
ହେଲା କିଲିୟର ହବ। ବୁଝିଲେକି ମୁଁ ଯଦି ନାଲି ଚାଷମା ପିନ୍ଧିକିଣା କହିବି ମତେ ଦନିଆ ନାଲି ନାଲି ଦେଖା ହୋଉଚି ତାେଲେ ଆଗେ ମୁଁ କହିପାରିବି ଦୁନିଆ ନାଲି ନାଲି ଦେଖା ହୋଉଚି କିନ୍ତୁ ଦୁନିଆ ଆକ୍ଚୁଆଲି ନାଲି ନୁହଁ।
ହଁ ହଁ ହଁ। ହଁ ଠିକ୍ କଥା କହିଲେ ଆମେ ଯେତେ ଯେତେ ଯିଏ ଜ୍ଞାନୀ ହେଇଚନ୍ତି ସିଏ ସେ ଏତେ ପ୍ରଶ୍ନ ପଚାରିଚନ୍ତି ଆଉ କଣ ମୂର୍ଖ ଲୋକ ଆଉ କଣ ପ୍ରଶ୍ନ ପଚାରିବ। ପ୍ରଶ୍ନ ପଚାରିବା ପାଇଁ ବି ଜ୍ଞାନ ଦରକାର ସେ ପ୍ରଶ୍ନକୁ ବୁଝିପାରିବା ତାର ଉତରକୁ ବୁଝି ପାରିବା ପାଇଁ ବି ଜ୍ଞାନ ଦରକାରେ। ଠିକ୍ କହିଚନ୍ତି ଆଜ୍ଞା।
ହୁଁ।
ହଁ ତାପରେ ସିଏ କଣ କହିଲେ ସେଠୁ
ତେଣୁ ସିଏ କହିଲେ ଯେ ତେଣୁ ସତ୍ୟ କଣ ଆମେ ଜାଣିପାରିବା ନାହିଁ। ସତ ଆମକୁ ଲାଗୁଚି ଆମେ ଜାଣିଛେ ବୋଲି କାରଣ ଆମ ସେନ୍ସର ଆମର ଯୋଉ ଇନ୍ଦ୍ରିୟ ରହିଲା ଆମେ ଇନ୍ଦ୍ରିୟ ଅନୁସାରେ ଯାହାବି ଭାବୁଛୁ ଆମକୁ ସତ୍ୟ ଲାଗୁଛି। ଯେମିତି କିି ଯଦି ଗୋଟେ ଆ ଯେତେବେଳେ ଦି ଦିଲ୍ଲୀରେ ଯେତେବେଳେ ଟେମ୍ପରେଚର ଆମର ଯେ ତାପମାତ୍ରା ଯେତେବେଳେ ଚା ଚାଳିଶ ଡିଗ୍ରୀ ଚଉରାଳିଶ ଡିଗ୍ରୀ ରହୁଚି। ସେଇ ଟାଇମ୍ ରେ ଯଦି ଆମର ଆଫ୍ରିକା ଲୋକ ଆସି ଦିଲ୍ଲୀରେ ଓଲ୍ହେଇଲା ସେ କବ ହବ ସେ କବ ହବ ଦା ୱାଆ ଦିଲ୍ଲୀରେ କେତେ ଥଣ୍ଡା ସେଇଭଳି ସେଇଟା ହେଲା କିନ୍ତୁ ସେଇ ଟାଇମ ରେ ଯଦି ଗୋଟେ ୟୁରୋପ ଲୋକ ଆସିବ ସିଏ କହିବ ଯେ ଦିଲ୍ଲୀରେ ଏତେ ଗରମ କିନ୍ତୁ ଆମୁକୁ ବେଶୀ ଗରମ ଲାଗୁନି ଯେ ଥଣ୍ଡା ଲାଗୁଥିବ। ନ ହେଲେ ଏଇ ଯୋଉ ତୁ ସତ୍ୟର କଣ ସତ୍ୟର ଏଇଠି ତାଙ୍କ ପାଇଁ ସତ୍ୟ କଣ କି ତାଙ୍କର ସେ ଇନ୍ଦ୍ରିୟ ସେଇ ସେ ସତ୍ୟକୁ
ସତ୍ୟ ଏଇଠି ଗୋଟେ ୱାର୍ଡ ରିଲେଟିଭ ଆସିବ ଥିଓରି ଅଫ୍ ରିଲେଟିଭିଟି ହଁ।
ଆମେ ଆ ନିରପେକ୍ଷ ଭାବରେ ଆମେ ସତ୍ୟ କୁ ଏଇଠି ଆମେ ଖୋଜିଚୁ ହେଲା କି ନିରପେକ୍ଷ ଭାବରେ ଆମେ ସ
ତାପରେ ଆଉ ଗୋଟେ କଥା ମନେକର ଆମେ ଦେଖୁଚେ ସୂର୍ଯ୍ୟଟି ଆସୁଚି ଏମିତି ଯାଉଚି। ପୂର୍ବ ଦିଗରେ ଉଠୁଚି ପଶ୍ଚିମ ଦିଗରେ ଯାଇଁ ବୁଡ଼ି ଯାଉଛି ଆମେ ଛୁଆବେଳେ ବି ଏଇଆ ଭାବିଚେ। କିନ୍ତୁ ଦେଖିବାକୁ ଗଲେ ସତ୍ୟ ତାହା ନୁହେଁ। ସତ୍ୟ ଅଲଗା କିଛି ଏମିତି କି ପ୍ର ଥମେ ଭାବୁଥିଲେ କଣ ଲୋକମାନେ ଭାବୁଥିଲେ କି ସୂର୍ଯ୍ୟ ପୃଥିବୀର ଘୂର୍ଣ୍ଣନ କରୁଛି ପୃଥିବୀ ଚାରିପଟେ କିନ୍ତୁ ଜଣେ ବୈଜ୍ଞାନିକ କହିଲେ କି ନାଇଁ ଏଟା ସତ୍ୟ ନୁହେଁ ତାଙ୍କୁ ସେତବେଳେ ଲୋକ ମାନିଲେନି
ହଁ।
କି ନାଇଁ ନାଇଁ ତୁ ଜାଣିନୁ ସେଇ ସମୟର କଥା ପରେ ଲୋକ ବୁଝିଲେ କି ହଁ ଇଏ ଠିକ୍ କଥା କହୁଥିଲେ ହଁ ତାପରେ କୁହନ୍ତୁ
ହୁଁ ସେ ସେଇଟା ହଉଚି ପରବର୍ତ୍ତୀ ସମୟରେ ଏମତି ଏମିତି ସବୁ ବଢ଼ି ବଢ଼ି ହେଇଛି। ଆଉ ଏବେ ତ ଆମର
କଥା ଆଉ।
ହଁ ହଁ ଏବେ ବି ହେଇଗଲାଣି ଆମେ ଫୁଣି କାଲି ଦେଖାହେଲେ କଥା ହେଲେ ଫୁଣି ଏଇ ବି
ନାଇଁ ଆପଣଙ୍କର ଆପଣ ଏଇନା ରାତ୍ର ଭୋଜନ ଜଲଦି କରୁଚନ୍ତି ବୋଧେ ନାଇଁ?
ହଁ ଆମକୁ ଯେତବେଳେ ମିଳୁଚି ଆମେ ଖାଇଦଉଚୁ ଆଉ।
ହଁ ନାଇଁ ଜଲ୍ଦି କରିବାଟା ଠିକ୍।
ହୁଁ।
ତ ହଁ ଖାଇବାକୁ ଯିବେ ବୋଧେ ଆଉ।
ହଁ ମୁଁ ଯାଉଚି ଖାଇକିନା ଏବେ ଶୋଇବି ତେଣୁ ମୁଁ ପରବର୍ତ୍ତୀ ସମୟରେ ଆମେ ଏଇ ବି ୟରେ ଆଲୋଚନା କରିବା।
ଆଚ୍ଛା ଆଚ୍ଛା ଖାଇକି ଶୋଉଚ ଜଲଦି ଉଠଉଚ ଜଲଦି ଉଠୁଚ।
ତ ତ ଆଉ ଆପଣ ଖାଇ ସାଇଲେଣି?
ନା ନା ଆମର ଟିକେ ବିଳମ୍ବ ହୁଏ ଆଉ।
କେତେ ଥର ତଥାପି ଖାଆନ୍ତି?
ଆମର ଯୌଥ ପରିବାର ତ ଟିକେ ବିଳମ୍ବ ହଉଚି ଆଉ।
ଆଚ୍ଛା ଆଚ୍ଛା କେହି ତଥାପି ଖାଉ ଖାଉ କେତେଟା ହେଇଯାଉଛି?
ଆ ଦଶଟା ହେଇଯାଏ ଆଉ ଦଶଟା ସାଡେ ଦଶଟା ଆପଣ ଯାଆନ୍ତୁ ଖାଇଦିଅନ୍ତୁ ଖାଇଦିଅନ୍ତୁ ଆଜ୍ଞା।
ଖାଇଦେବି ଖାଇଦେଇସାରିଲା ପରେ ଏଁ ପୁଣି କାଲି ଏଇ ବିଷୟରେ ଆଉଥରେ କ
ହଉ ହଉ ହଉ ରଖ।
ହଉ।